ହାଲୋ। ଭଏସ୍ ଆସୁଚି ମୋର?
ହଁ ହଁ ଭଏସ ଆସଚି।
ଆଉ କଣ କରୁଥିଲେ?
ଏଇ ଘରେ ବସିଚି।
ଆଛା ଖାଇସାରିଲେଣି ହଁ ମୁଁ ମୋର ଟିକେ ଖାଇକି ଆସିକି ବାହାରେ ଟିକେ ବୁଲୁଥିଲି।
ଏତେ ଜଲଦି ଖାଇ ଦଉଚନ୍ତି।
ହୁଁ ହୁଁ ବହୁତ ଜଲ୍ଦି ମତେ ଏତବେଳକୁ ସହି ପଡିବା କଥା ସୋଇନି।
ଆଛା। ନାଇଁ ନାଇଁ ମୋର ଆକଚୁଆଲି ଲଞ୍ଚ ଆ ଡିନର ହଉଚି ଦଶଟା ଦଶଟା ପରେ।
ହଁ
ଏବେ ଏଇ ଘରେ ବସିଚି କିଛି ସେମିତି କାମ ନାହିଁ।
ହ ଆଉ ଖାଇବାରେ କଣ କରିଚନ୍ତି କଣ କହିଲେ?
କଣ କରନ୍ତି ଆପଣ?
ମୁଁ ପାଠ ପଢୁଚି ଡିପ୍ଲୋମା କରୁଚି।
ଅ କୋଉଠୁ ଆପଣ ରହୁଚନ୍ତି କୋଉଠି? ଆଛା ଢେଙ୍କାନ ମୋର ଭୁବନେଶ୍ୱର।
ଓ କଣ କଣ ସଲାଣି ପାଠପଢା।
ହଁ ପାଠ ପଢା ଚାଲିଚି ଏବେ ଆଉ।
ଓ ହ।
ଖାଇବା ଫ୍ୟାମିଲି ସହିତ ତ ରହୁଚି ମା ବାସ କରିବେ ଖାଇବି ଆଉ।
ହୁଁ ହୁଁ କଣ ପଢୁଚନ୍ତି?
ମୁଁ ବି ଏ ସି କରୁଚି।
ଓହୋ।
ଆପଣ ଡ଼ ଡିପ୍ଲୋମା।
ହଁ ଡିପଲୋମା ଫାଇନାଲ ଇୟର ଚାଲିଚି।
ଓହୋ। କଣ ଖାଇଥିଲ ଆଜି ଦିନରେ?
ମୁଁ ସେ ଦିନରେ ଘରେ କଥିଲି ଭାତ ଡାଲି। ଆଉ ପାଛ।
ଆମରବି ମାଛ ହେଇଥିଲା ଆଜି।
ଆଚ୍ଛା
ହୁଁ। ମୋ ଆଈ ଆସିଚନ୍ତି। ତାଙ୍କୁ ଟିକେ ମାନେ ଦେଶୀ ମାଛ ଖାଇବାକୁ ପସନ୍ଦ। ତ ସକଳେ ଯାଇକି ଦେଶୀ ମାଛ ନେଇକି ଆସିଥିଲି।
ଆଛା।
ହୁଁ ଆଉ ସେପଟେ ଗରମ କେମିତି।
ହୁଁ ହୁଁ ଦିପହରେ ବହୁତ ଜୋରେ ଗରମ ହଉଚି। ବହୁତ ଜୋରେ ବହୁତ। ଯୋଉରା କି ଘରୁ ବାହାରିବାକୁ ଇଚ୍ଛା ହଉନି ରାତିରେ ରାତିରେ ବୋ ରାତିରେ ନାଇ ଚା ଉପର ଓଳି ଚାରିଟା ନ ତିନିଟା ବେଳକୁ ପୁଣି ବର୍ଷା ଆସୁରେ ମେଘ ଆସୁ ମାନେ ଦିପରରେ ବି ବାହାର ହନିଉ ବି ଉପର ଓଳି ବାହାର ହଉନି କିଛି କୁଆଡେ ବୁଲି ବାକୁ ବି ଯାଇ ହଉନି। ଆ ରଜ ଟା ପୁରା ବର୍ଷାରେ।
ହଁ ନା ଏପଟେ ବର୍ଷା ବର୍ଷା ନଥିଲା ଏତେ ଆଜି ଟିକେ ବର୍ଷା ହେଇଚି। ହ
ହଁ ହୁଁ ଆମର ବି ସେ ଆଜି ଆଜି ଆଜି ବହୁତ ଜର ରେ ବର୍ଷା ହେଇଚି। ତିନଟାରୁ ଏତୋଳ ଯାକେ ଏବେ ଜଷ୍ଟ ବର୍ଷା ଛାଡ଼ିଚି ଏଇ ଆ ଅଧଘଣ୍ଟା ହେଲା ବର୍ଷା ଛାଡିଛି।
ଆଛା। ନାଇଁ ଆମର ଘଣ୍ଟାଟେ ଖଣ୍ଡେ ହେଇଥିବ ବଟ୍ ବେଶୀ ଜୋରେ ହେଇନି।
ଓହୋ।
ଘଣ୍ଟାଟେ ଖଣ୍ଡେ ହେଇକି ଛାଡିଗଲା। ପାଗଭଲ ରହିଲା ତାପରେ ଆଉ ସନ୍ଧ୍ୟାବେଳେ କିଏ କୁଆଡେଯାଉଛି।
ହୁଁ ସେଇଟା।
ଘରେ ବସିବା କଥା ଫ୍ୟାମିଲି ସହିତ ଏଞୟ କରିବା କଥା ଆଉ। ବାସ୍। କଥା ହେଲାପରେ ଆଜି ମୌସମ ଭଲ ଅଛି, ମାନେ ଥଣ୍ଡା ଲାଗୁଛି। ଏସିରଆଜି ଆଵଶ୍ୟକ ପଡ଼ୁନି। ଅ। ଏତେବେଳକୁ ବର୍ଷା ବର୍ଷା ହେଇଯିବା କଥା, ବଟ୍ ସିଜିନ୍ ଏତେ ଲୋକ ଯୋଉ ଗଛ ପରିମାଣ ଏତେ କାଟିକି ଘର ଫର ତିଆରି କଲେଣି।
ହୁଁ ଆଉ ଗଛ ହିଁ ନାହିଁ। ଅକ୍ସିଜେନ୍ ଅଭାବ ଏନେ ଏବେ
ସେପଟେ ତ ଯାହାହେଲେବି ଟିକେ ଥିବ, ସେପଟେ ତ ହଁ।
ଆମ ପଟେ କିଛି ହିଁ ନାହିଁ ଆମ ପଟେ କହିବାକୁ ଗଲେ ପ୍ରାୟ ଆମ ଗାଁ ଯୋଉ ଗାଁ ଟା ସେଇଟା ସେଇଟା କୁ ପୁରା ଘେରକି ରହିଛି ଚାରି ପା ପାଞ୍ଚଟା ଫ୍ୟାକ୍ଟ୍ରି।
ବା ବେ
ଭାବୁଛନ୍ତି ଆମର କେମତି ପଲ୍ୟୁସନ କୋଉ ରେଟ୍ ରେ ହେଉଥିବ। ଆଉ କେମିତି ଗଛ ଖାଲି ଆମ ଘରେ ଯାହା ଲାଗିଛି ଚାରି ଚି ବଡ ବଡ଼ ଗଛ ଚାରି ପାଞ୍ଚଟା ଏଟା ସେତିକିରେ, ନହେଲେ ଆଉ କୁଆଡେ ଅଛି ନାଇଁ ଆଉ ତାଙ୍କ ଘର ପାଖରେ ଏ ଗୋଟେ ରାସ୍ତା ନର୍ମାଲ ରାସ୍ତା ମାର୍କେଟ ରାସ୍ତା
ହୁଁ ହୁଁ।
ତାପରେ ଟ୍ରେନ୍ ଲାଇନ୍, ତାପରେ ଏନ୍ ଏଚ୍, ତାପରେ ସେ ଏନ୍ ଏଚ୍ କୁ ଲାଗ ଲାଗି ସବୁଆଡେ କମ୍ପାନୀ। ଫାଷ୍ଟ ଷ୍ଟାର୍ଟିଂ ଟାକ୍ଟାଷ୍ଟିଲ୍ ତାପରେ ନବ ଲିମିଟେଡ଼ ତାପରେ ଜିଏମ୍ ଆର୍ ଆଉ ରୁମ୍ଟା
ଆଚ୍ଛା।
ସେମିତି ଚାରି ପାଞ୍ଚଟା କମ୍ପାନୀ ଅଛି, ଆଉ ଏବେ ପୁଣି ନୂଆ କମ୍ପାନୀ ଖୋଲିୁଛି ଜିନ୍ନ୍ଦଲ୍। ନୂଆ କମ୍ପାନୀ।
ଜିନ୍ନ୍ଦଲ୍ ଆଗରୁଥିଲାବୋଧେ ନା ଏବେ ହେଲା?
ଏବେ ଷ୍ଟାର୍ଟିଂ ହେଇଛି।
ଆଛା।
ହୁଁ।
ଜବ୍ ଫବ୍ ପାଇଁ ତମ ପାଇଁ ସୁବିଧା ହବ।
ହୁଁ ସୁବିଧା ହବୁ ବାକି ସେଇ ମୁଁ ଜଫ୍ ଫଫ୍ ଆଡେ ବେଶୀ ଧ୍ୟାନ ଦେଇନି ତ ମୁଁ ଭାବୁଛି ଆର୍ମି ଫାର୍ମିରେ ଆପ୍ଲାଇ କରିବି ନହେଲେ ବିଜିନେସ୍ ଟା ‌ ଆଡକୁ ଯିବି ଆଉ।
କୋଉ ଭଳିଆ ବିଜିନେସ୍ କରିବେ?
ସେମିତି ନର୍ମାଲି ଦେଖିବାକୁ ଗଲେ ଏ ଆମର ମାର୍କେଟିଂ ରେ ମାର୍କେଟ ରେ ଯାହା ଏମିତି ହୁଏ। ଟ୍ରେନ୍ ଟାଇପ୍ ର ଚଲେଇ ପାରିବି, ମାନେ ଯୋଉଟା ନାହିଁ ତ ଚଲେଇ ପାରିବି ମୁଁ କରିପାରିବି ସେଇ ଟାଇପିର କରିବି ଆଉ।
ଏବେ ତ ସୋଲାର ହିଁ ବେଶୀ ଚାଲିଛି।
ହୁଁ ସେଇଟା
ହୁଁ।
ମାନେ ଷ୍ଟାର୍ଟିଂରୁ ଆଉ ବେଶୀ ବଡ କରିବିନି ମାନେ ଛୋଟ ରୁ କରିବି ଆଉ।
ହୁଁ ହୁଁ ସୋଲାର ଯଦି କରିବେ ଭଲ ଆଜି ଆଜ କାଲି ସୋଲାର ମାନେ ଗଛ ସବୁ ଯେ ଉ କାଟ କଟାକଟି କରିଦଉଛନ୍ତି ଲୋକ ଆଉ ଇଲେକ୍ଟ୍ରିକ ବିଲ୍ ଦବାକୁ ଯୋଉ ଚାହୁଁନାହାନ୍ତି ତ ସେଇଥି ପାଇଁ ସୋଲାରଶ୍ ୟୁଜ୍ କରିଦେବା ସୋଲାର ପାଇଁ ବି ଭଲ ଏବେ ମାର୍କେଟରେ ବହୁତ ଡିମାଣ୍ଡ ଅଛି ସୋଲାର ସୋଲାର।
ଏଇଟା
ବିଜନେସ ବି ଭଲ ବିଜନେସ କଲେ ବି ଭଲ ଫା ମାନେ ଜବ୍ ରେ କାହା ଅଣ୍ଡରରେ ରହିବେନି।
ସେଇଟା ସେଇଟା ହିଁ ମୁଁ ଚାହୁଁଛି କାହା ଅଣ୍ଡରରେ ରହିନା ମୁଁ କାମ କରିବିନି କିଛି କରିବିନି।
ହ ନ ନିଜେ ଜବ୍ କରିବେ ନିଜ ନିଜେ ଚାକିର ମାନେ ନିଜ ନିଜ ବିଜନେସ ସମ୍ଭାଳିବେ। ଇଛା ହେଲେ ମାନେ ଆଜି କାମ କରିବେ ନହେଲେ କିଛି ନାଇଁ ବଟ୍ ଯୋଉମାନେ ଜବ କରୁଛନ୍ତି ସେମାନେ କାହା ଅଣ୍ଡରରେ ନିଜ ଛୁଟି ପାଇଁ ବି ଜଣଙ୍କୁ ପଚାରିବାକୁ ପଡିବ।
ହୁଁ ସେଇଟା ନିଜ ଭେଣ୍ଡର ଅଣ୍ଡରରେ ସେମାନେ କାମ କରିବେ।
ହୁଁ ବିଜିନେସ ଟା ଭଲ ଆଇଡିଆ।
ହୁଁ ସେଇଟା, ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ମୋର ମା ଅଛନ୍ତି, ବାପା ଅଛନ୍ତି, ମୁଁ ମୋର ଗୋଟେ ଭଉଣୀ ଚାରି ଜଣ।
ହା
ଆପଣଙ୍କ ଘରେ?
ହଁ ମୋରବି ସେଇ ବାବା ଅଛନ୍ତି ମାମା ଅଛନ୍ତି ଆଉ ମୁଁ ଆଉ ମୋର ଜଣେ ସାନ ଭାଇ।
ଅ ହଁ ସାନ ଭାଇ ପଢାପଢି କରୁଚନ୍ତି, ଆଚ୍ଛା।
ହୁଁ ବାପା ଅଛି ପାଖରେ ଯୋଉ କମ୍ପାନୀ ଅଛି ସେ କମ୍ପାନୀ ଅଛନ୍ତି ଆଉ ରେଲୱରେ ବି ଅଛନ୍ତି।
ଆଚ୍ଛା ଜବ୍ କରୁଚନ୍ତି, ରେଲୱରେ ତ ଭଲ ଚାକିରି ଭଲ ପଇସା ଆଉ।
ହୁଁ-ହୁଁ- ସେମିତି ଆଉ। ଆମର ରେଲୱେ ଟା ବି ଘରେ ରେଲୱେ ଷ୍ଟେସନ ଟା ଘର ଆଗରେ ବି। ମାନେ କହିବାକୁ ଗଲେ ଆମ ଏରିଆରେ ଯିଏ ଯିଏ ସେ ଯେମିତିକା ଲୋକ ହଉ ବି ତାର ଚାକିରୀ ପ୍ରାୟେ ଇଏ। ଜବ୍ ପାଇଁ ଜବ୍ ପୁରା ଥୁଆ।
ଉଁ-ହୁଁ
ଯୋଉଠି ନାଇଁ ସେଇଠି ଜବ୍ କରିପାରିବ।
ଭଲ।
ଖାଲି ଟିକେ ସ୍କିଲ୍ ସ୍କିଲ୍ ଥିବା ଦରକାର।
ହୁଁ
ହୁଁ- ସେଇଟା।
ଆଜିକାଲି ଅନଏମ୍ପ୍ଲୟମେଣ୍ଟ ଯେତିକି ହେଲାଣି ଜବ୍ ମିଳିବା ଟା କଷ୍ଟ୍। ତ ହେଇଗଲାଣି କିନ୍ତୁ ଜବ୍ ମିଳିଯାଉଚି ଇଯିଲି ସେଇଟା ବହୁତ୍ ଭଲ।
ସେଇଟା।
ଅନଏମ୍ପ୍ଲୟମେଣ୍ଟରେ ତ କେତେ ଲୋକ ସୁଇସାଇଡ ବି କରିଦଉଚନ୍ତି।
ହୁଁ।
ଯୋଉମାନଙ୍କର ଫ୍ୟାମିଲି ସେମାନେ ଫ୍ୟାମିଲି ନ ଚଳେଇ ପାରିଲେ ଲାଷ୍ଟ ଅପସନ ସେମାନେ ସେଇଟା ହିଁ ନଉଚନ୍ତି ଯଉଟା କି ସବୁଠାରୁ
ସେଇଟା। ଆ ଆମର ଏତେ କମ୍ପାନୀ ବଲେ ତମେ କଣ ବିଜନେସ ଏବେ କରିବ ଧର ବିଜନେସ ବି ନ କଲେ ତମେ ଏବେ ଗୋଟେ ଏକର କି ଗୋଟେ ଗୁଁଠୁ ଜାଗାରେ
ହୁଁ।
ଗୋଟେ ତିନି ମହଲା ଘର କି ଦୁଇ ମହଲା ଘର କରିକି ଭଲ କି ଭଡାରେ ଦେଇଦବ କମ୍ପାନୀରେ ବାହାର ଲୋ କରନା ଛଅ ସାତଟା ବଡ ବଡ କ ମାନେ ସେମାନେ ବାହାରୁ ଲୋକ ଆସନ୍ତି ତ ସେଟା ଭଡାରେ ବହୁତ ତମର ଇନକମ ହେଇଥିବ।
ହଁ।
ଏତେ ଇନକମ୍ କି ତମର ଯଦି ଆସ୍ତେ ଆସ୍ ଇନ୍କମ୍ ମାନେ ସେଇ ବିଜନେସ ଟାକୁ ବଢେଇ ପାରିଲ ମୁଁ ମାନେ ଏତେ ପଇସା ଯେ କମେଇ ପାରିବନି।
ହଁ ଗୋଟେ ଏକର ମାନେ ବହୁତ ବଡ଼ ଏରିଆ।
ମାନେ ସେଇ ଆମ ଆଡେ ବି ଘର ଭଡ଼ା ବହୁତ ବି। ଛଅ ହଜାର ସାତର ହଜାର ପ୍ର ପର ମନ୍ଥ।
ହୁଁ ହୁଁ।
ଅଧିକ କମ୍ପାନୀ ଏରିଆ ଆଉ ଘର ବି କମ ଲୋକଙ୍କର ମାନେ ଘର ଆଗୁରୁ ଏତେ ହବ ବୋଲି ଲୋକ ଜାନଥିଲେ ଯେତିକି ଘର କରିଛନ୍ତି ଲୋକମାନେ ସେତେ କଣ ନିଜ ପାଇଁ ହିଁ ଘର କରିଛନ୍ତି।
ହଁ।
କହିବେ ଏତେ ଯା ସବୁ ଲୋକ ବାହାରୁ ଆସୁଛନ୍ତି ବହୁତ ଲୋକ ଖାଲି ଘର ଘର ବଡା ଘର ବଡା ପାଇଁ ହଉଛନ୍ତି ତ କିଛି କରି ପାରୁନାହାନ୍ତି।
କିନ୍ତୁ ଘର ଭଡା ମିଳିବା କଷ୍ଟ ଏବେ ଯେହେତୁ ସମସ୍ତେ ନିଜ ନିଜର ଘର କରି ରହିଯାଇଛନ୍ତି।
ହଁ। ନାଇଁ ନିଜେ ବି ସେଇଟା ନିଜେ ନିଜରେ କରିନାହାନ୍ତି ମାନେ ସେମାନେ ଲୋକମାନେ ଘର କରଛନ୍ତି ଏବେ ଆଉ ଲୋକ କଣ ଯାହେଲେ ଗୋଟେ ଭଲ ଘର କରିବାକୁ ସେଇଟା ଭଡାରେବାକୁ ଯାହେଲେ ୱାନ୍ ଇୟର ପାଖାପାଖି କି ସିକ୍ସ ମନ୍ଥ ଲାଗିଯିବ।
ହୁଁ।
ଚକ୍ ସେଇଟା ପାଇଁ ପା ନହେଲେ ଏବେ ଯାହାର ଧର ହଁ ହଁ ନିଜର ଘର ଅଛି, ବାକି ସେଇ ଘର ଭଡାକୁ ତ ଦେଇପାରିବୁନି ନିଜ ଘର ଭଡାକୁ ଦେଲେ ନିଜେ ରହିବାକୁ ଟିକେ ଅନକମ୍ଫର୍ଟେବଲ ଫିଲ୍ ହବ। କି ସେଇ ଘରେ ରହୁଛ ସେଇ ଘରେ ଅଲଗା ଲୋକ ଆସିକି ରହିବେ ତ ସେଇଟା ଭଲ ଲାଗିବନି, ସେଇଥିପାଇଁ ନିଜ ଘର ଟା ଗୋଟେ ଏରିଆରେ ରହିବ ଆଉ ଟିକେ ଦୂରକୁ ନେଇକିନା ଅଲଗା ତମର ଘର କ ନା ସେଇ ଘର ସବୁ ଭଡାକୁ ଦେଇଦବ ସେଇଟା ଠିକ ହବ।
ହଁ ସେଟା ଭଲ ହବ, ନହେଲେ ଯଦି ତମେ ଉପରେ ରହୁଛ ତଳ ଘର ଭଡା ଦେଇପାରିବ। ସେ ଭଳିଆ ବି କରିପାରିବ। ଆଜିକାଲି ତ ତିନି ମହଲା ଚାରି ମହଲା ଆପାର୍ଟମେଣ୍ଟ ଗୁଡା ଦେଖୁଥିବେ ବାର ମହଲା ପନ୍ଦର ମହଲା।
ହଁ ବହୁତ ଆପଣଙ୍କର ତ ସ ଭୁବନେଶ୍ଵର ନା ଆପଣଙ୍କ ଘର? ଆପଣଙ୍କର ଭୁବନେଶ୍ଵର ମୁଁ ଯାଇଚି ପୁରୀ କି ପୁରୀ ଯାଇଚି କି ଖୋର୍ଦ୍ଧା ଯାଇଚି ତ ଦେଖିଚି ବହୁତ। ଆ କେମତି ଥିବ ଘର୍
ହଁ।
ପରେ ଗୋଟେ ଫ୍ରେଣ୍ଡ ପଢୁଛି ଡିପ୍ଲୋମା କରୁଛି ସେ ଭୁବନେଶ୍ୱର ନିଳ ପଲିଟେନିକ୍ ରେ।
ଆଚ୍ଛ ନୀଳାଚଳ ରେ ହଁ।
ହୁଁ ସେଇଟା ଆପଣଙ୍କ ଘର ପାଖରେ କି?
ନା ନା ମୋର ହୋଉଚି ସୁନ୍ଦର ପଦ।
ଓହୋ।
ନୀଳାଚଳ ପନେ ପଲ୍ଟିକାଲ୍ ଟି ହେଇଯିବ ମୋ ଘରୁ ଆକ୍ ଲିଷ୍ଟ ଟ୍ୱେଣ୍ଟି ଫାଇଫି କିିଲୋମିଟର କି ସେଇଭଳିଆ ହବ। ସେଇଟା ଗୋଟେ ଏଣ୍ଟ୍ରି ଏଇଟା ଗୋଟେ ଏଣ୍ଟ୍ରି।
ଓହୋ।
ହେଟା ନିୟରେଷ୍ଟ ଟୁ ଖୋର୍ଦ୍ଧା।
ଓହୋ।
ସେଇଟା ନିୟରେଷ୍ଟ ଟୁ କଟକ ଆଡେ ରହିବ।
ଓହୋ ହୋଉ ମୁଁ ଟିକେ ରହୁଚି ଆଁ।
ଆଜ୍ଞା ଆଜ୍ଞା ହୋଉ।